ହାଲୋ।
ହୁଁ।
କଣ କରୁଚ?
ଏଇ ବସ୍ଚି ଭୋକ କଲାଣି ଜୋରେ।
ଖାଇବ କଣ, ଖାଇବାକୁ କଣ ହେଇଚି?
ଖାଇବ ମୁଁ ଯୋଉ ଠାକୁର ପ୍ରସାଦୀ କହିଚି ଆଣିକି ଦେବେ, ଖାଇବି।
ଅହ ଆଉ ପୁରୀ କେତେଥର ଯାଇଚ?
ପୁରୀ ମୁଁ ପାଞ୍ଚ ରୁ ସାତଥର ଯାଇଚି।
ଜମା?
ଆମେ ପଚାଶ ଥର ଭଳିଆ ହେଇଯିବ ତିରିଶ ପଇଁତିରିଶ ହେଇଯିବ। ଛୁଆ ବେଳୁ ଯଦି କାଉଣ୍ଟ କରିବି ହୁଁ।
ହୁଁ।
ପ୍ଲସ୍ ଥ୍ରୀରେ ତିନି ବର୍ଷରେ ମୁଁ ପଳେଇଚି କୋଡିଏ ଥର ଭଳିଆ।
ହୁଁ, ଆଉ ଗୋଟେ ଜିନିଷ କହିବି।
ହୁଁ।
ଉଁ ମାନେ ଜଣଙ୍କ ସପୋର୍ଟ ଥିବ ନା ଯେମତି ତମ ବାପା। ପ୍ରେ ବାପା ଥିବେ ମାନେ ତମେ ଯୁଆଡେ ଯିବ ସିଆଡେ ଯିବ। ମୋ ବାପା ସାଥିରେ ଆମେ ବାହାରୁକୁ ବହୁତ୍ ଜାଗା ଯାଉ ବୁଲିଆକୁ। ଏ ବାପାଙ୍କ ଦେହ ଖରାପ୍ ହେଇଗଲା ଆମର ମୋର ଠିକ୍ ପ୍ଲସ୍ ଥ୍ରୀ ଟାଇମ୍ ବେଳୁକୁ ବାପା ତାଙ୍କ ଦେହ ଖରାପ୍ ହେଲା, ତାଙ୍କର ଯୋଉ ଦେହ ଖରାପ୍ ହେଲା ସେ ଟାଇମ୍ ରେ ଆମେ କୁଆଡେ ଯିମୁ ଆଉ।
ହୁଁ।
ଉଁ ତାପରେ ବାପା ଚାଲିଗଲେ, ଏବୁକୁ ଆମୁକୁ ସବୁ ହ୍ୟାଣ୍ଡେଲ୍ କରିବାର ଅଛି। ଉଁ ସବୁ ଜିନିଷ ଅଛି ଲାଇଫ୍ ରେ। ତମେ ଏବେ ନା ଉଁ ତମ ବାପା ଆଉ ତମ ଓପରେ ଅଛନ୍ତି। ସବୁ ଜିନିଷ ତମେ ଖାଲି ଏଇନା ଏନଜଏ କରୁଚ ଲାଇଫ କିଛି ଦେଖିନ ବୁଝିଲ ନା। ସବୁ ବାପା ସମା ଏଇଥିରେ ତମେ ବୁଲ ଯେତେ ବୁଲୁଚ ଏଇ ଲାଇଫ ଟାକୁ ଏଞ୍ଜଏ କର।
ହୁଁ ଉଁ ହୁଁ।
ଯାଉଚି ଆ ପୁରୀ ମୁଁ ଯାଇଥିଲି ଗୋଟେ ମଜା କଥା କହୁ ଶୁଣ। ଆମେ ସବୁ ଆମ ଘର ପାଖେରେ ମୋ ସାଙ୍ଗମାନେସବୁ ବଡ ଦେଇ ଏମିତି ସ ଯାଇଥି ଯାଇଥିନୁ ବୋଲି ବୋଲର କରିକି ଯାଇଥିନୁ। ଟିକେ ଉଁ ଯୋଉ ଖାଇସାରିଲା ଅଭଡ଼ା ସେ କଣ କହିଲୁ କହିଲୁ କଣ ପିଇବା ଆଉ ଚାଲ ମୁଁ ଚାଲ ଟଙ୍କତୋରାଣି ପିଇବା, ଟଙ୍କତୋରାଣୀ ପୁରୀରେ ପୁରା ଫେମସ।
ହୁଁ।
ଟଙ୍କ ତୋରାଣି ଫାଷ୍ଟ ପିଇବ ଏବେ ତ ଏତେ ମିଳୁନି ହେଲା। ମେ ପିମ୍ ବୋଲି ସମସ୍ତେ ଆମେ ପଳେଇଛୁ କେତେ କହିଲ ଆମ ସାଙ୍ଗ ଯାଇଥିନୁ ପାଞ୍ଚ ଜଣ ପଳେଇଚୁ ଆଉ ଇଏ ପଇସା ଦେଇ ଦେଇ
ପଇସା ପସ ରେ ଥାଇକି ଓପରେ ଥୁଆ ହେଇଛି ବଡଦାଣ୍ଡରେ ଯୋଉ ବଡଦାଣ୍ଡରେ କ ଯୋଉଠି ଖାଆନ୍ତି କଁ ହେଟା କୁ କହନ୍ତି?
ଆନନ୍ଦବଜାର।
ଆନନ୍ଦ ବଜାର ଆନନ୍ଦ ବଜାର ସବୁ ଦିଦି ମାନେ ବସିଛନ୍ତି ସେଠି ଥୁଆଇଛି। କି ଖାଲି ସେ ପଳେଇଛୁ ପାଞ୍ଚ ଆଣ ପିଇ ସାଇଲୁଣି ଦିଟା ତିନିଟା ଚାରିଟା ସବୁ ପିଇ ସାଇଲୁଣି। ପଇସା ପଇସା ସେ ତା ମୁଁହ କୁ ଅନା ସେ ମୋ ମୁଁହ କରୁଛି।
ଆଜି ଗୁରେଇ ମାଡ଼ ସେ ପୁରିରେ ଯୋଉ ମାନେ ଯୋଉ କଥା କୁହନ୍ତି ଘୁରେଇ ବାଡେଇବୁ। ଦେଖ ଭଗବାନରେ ମୁଁ ପକେଟ ରେ ଗୋଟେ ହଁ ମାନେ ପଇସାଟା ଥିଲା ଛୋଟ ପସରେ ସେ ପସ ରେ ପଇସାଟା ଥିଲା। ଇଚ୍ଛା ହୋଉଥିଲା ବାଡି ଦିଅନ୍ତୁ ଧରି ତମେ ତାଙ୍କୁ ଛେଚିଲି। ହେ ପଇସା ଆଣିନ କୁଆଡେ ଆଇଚ ପିଅ ବୋଲି। ଏଇସବୁ ବହୁତ ମଜା ହୁଏ। ସାଙ୍ଗ ସାଥି ସହିତ ଗଲେ ବେଶୀ ମଜା ହୁଏ।
ହ ଆମେ ଯେତେବେଳେ ଯାଉ ରହିକି ଆସୁ।
ହୁଁ। ଆମେ ଯାଇଥିନୁ ଏଇ ଏଇ ଯୋଉ ଏଇ ବର୍ଷ ତ ଯାଇନୁ ଆର ବର୍ଷ ଏଇ ଟାଇମ୍ ବେଳୁକୁ ଆମେ ଯାଇଥିଲୁ। ଯାଇଥିନୁ ପା ଆମେ ଯାଇଥିନୁ ମଧ୍ୟପ୍ରଦେଶ ଉଜ୍ଜୈନୀ ଉଜ୍ଜୈନ ମହାକାଳ ଭୈରବନାଥ। ଏ ସବୁ ଯାଇଥିନୁ ଏ ସବୁ ବୁଲିକି ଆସିନୁ ବୁଲିକି କହିଲେ ପୁରୀ ଦର୍ଶନ କରିବେ, ସେଠି ମୋ ଯୋଉ ଦିଦିଙ୍କର ଘର ଅଛି।
ହୁଁ।
ପୁରିରେ ଘର ଅଛି ଆମେ କହିନୁ ସେଠି ଆଉ ରହିକି ଆସିବା। ହ ଏତେ ତାପରେ ଟାୟାର୍ଡ ହେଇଯଛନ୍ତି ଦଶ ବାର ଦିନ ହେଣି ସିଆଡେ ବୁଲିଲୁଣି ନା।
ହଁ।
ତୁ ରହିଲୁନୁ କିନ୍ତୁ ସେଠି ଯାଇଥିନୁ ଭଲ କିନ୍ତୁ ବଢିଆ ଦର୍ଶନ ଟା ହେଦିନ। ଛୁଆ ଆସିଲୁ ଆଉ।
ହଁ ଏଇପା ଯାଇଥିଲି ସ୍ନାନ ପୂର୍ଣ୍ଣିିମାରେ।
ସ୍ନାନ ପୂର୍ଣ୍ଣିମାରେ ଯାଇଥିଲ ଭିଡ କେମିତି ହେଇଥିଲା?
ଭିଡ ମୁଁ ଗଲା ବେଳକୁ ନଥିଲା।
ତମେ କେତେବେଳେ ଯାଇଥିଲ କି?
ଚାର୍ ଟା ଖଣ୍ଡେ ହବ ପହଞ୍ଚିଲି।
ରଇକି ଆସିଥିବ ତାପ
ନା ନା। ରହିନି ରହିନି ଚାରିଟାରେ ପହଞ୍ଚିଲି ସିଧା ଗଲି ବହେ ଗାଧେଇଲି ସମୁଦ୍ରରେ ସନ୍ଧ୍ୟା ଯାଏଁ। ସନ୍ଧ୍ୟା ଯେତେବେଳେ ସୁୁସୁରି ଫୁସୁରୀ ମାରିଲେ କହିଲେ ଗାଧୁଆ ବନ୍ଦ କର ସେତିକି ବଳେ ବାହାରିକି ଆସି କି ଗାଧେଇକି ପଳେଇ ଆସିି
ଉଁ ହୁଁ।
ବାଇକ୍ ରେ ଯାଇଥିଲୁ।
ହୁଁ ହୁଁ ବାଇକ୍ ରେ ତମେ ଆଉ ତମ ସାଙ୍ଗ କି ଯାଇଥିବେ ଆଉ।
ବାର ଜଣ ଯାଇଥିଲୁ ଆମେ ଭୁବନେଶ୍ଵର।
ବାର ଜଣ ଗ୍ରୁପ ଟେ ଯାଣ ଭୁବନେଶ୍ଵର ତମେ ଆରାମରେ
ହ ନା ନା ସେଠୁ ଘରେ ଛା ଡି ବେନି ଭୁବନେଶ୍ୱଵରରେ ଅଛି ବୋଲି ପଳଉଚି ଘରେ ଗୋଟେ ଏ ପୁଅ ଛାଡୁନାହାନ୍ତି କୁଆଡେ ମୁଁ କହୁନି ପଳଉଚି ଯାଇ ସାରିକି ଫଟୋ ଦେଖୁଚନ୍ତି।
ଗୋଟେ ପୁଅ ଭାରି ଅସୁବିଧା ଘରେ ତ ଛାଡିବେନି ଆଉ।
ହଁ ମୁଁ ଘରକୁ ଯିବି ଆମ ଝିଅ ଖାଲି ମୋ ଫୋନ ଚେକ୍ କରିବ। ଚି ମୁଣ୍ଡ ଖରାପ କରିଦବ। ହଁ ବା ସିଏ କହିବ ମତେ ଫଟୋ ଦେଖା ମୁଁ ଫଟୋ ମୁଁ ତା ଗ୍ୟାଲେରୀ ସବୁବେଳେ ଲକ୍ ପଡିିଥିବ ନା କୁହ ତୁ ଆଉ କଣ ରଖୁଚି ଫଟୋ ଦେଖଉନୁ ମୁଁ ଦେଖେଇନି କୁଆଡେ କଣ ବୁଲୁଚି ତୁ ସେଇ ବଉ କୁ କହିଦବ।
ବୋଉ ବହେ ଗାଳି କରିବେ ଆଉ।
ଗାଳି କରିବନି କିଛି କରନି ଡାଇରେକ୍ଟ କହିବ ଇଏ ଆଉ ନାହି ଅବସ୍ଥାରେ ଇଏ ଖରାପ ହେଇଗଲା ଇଏ ଦୁନିଆ ଏଇମିତରେ ତ ଆମ ଗାଁ ରେ ମୋ ବାପା ପାଙ୍କ ମୁଣ୍ଡରେ ଇଆଡୁ ଶିଆଡୁ ପୁରେଇଚନ୍ତି ମୁଁ ମଦ ପିଉଚି ସିଗରେଟ ଟାଣୁଚି ବୋଲି ସେମିତିରେ ବି ଘରେ ଟିକେ ଡାଉଟ୍ କଲେଣି। ଆ ମୋ ମୁଣ୍ଡ ଖରାପ ହେଲେ ମୁଁ ଗାଁ ଲୋକ ମୁଁ ବହେ ବାଦେଇବି ଥରେ ଗୋଟେ ଗାଁ ଲୋକ କୁ ବାଡେଇଥିଲି କେସ୍ ହେଇଯାଇଥିଲା ମୋ ନାଁ ରେ
ତା କେସ୍ ପ୍ରବଳ ଆଉ ନା ଏଇଟା ସତରେ ଖରଚନା? ନା କରନା
ହଁ ନରେ ମୁଁ କ୍ରିକେଟ୍ ଖେଳୁଥିଲି ତ ସିଏ ଆ ଡିଙ୍କସ୍ କରୁଥିଲା ଆସିକି ଏମିତି ଭାଷା ଫାଷା କହିଲା ବ୍ୟାଟ୍ ଧରିଥିଲି ପିଟି ଦେଲି ତା ମୁଣ୍ଡ ଫାଟିଗଲା।
ଇସ୍
ହ ଫୁଲିଗଲା ଫୁଲିଗଲା ପୁରା। ହ ଆରେ ନାଇ କଥା ହଉଚି ଭାଇ ତମେ ମଦ ପିଇବ ତମେ କଣ୍ଟ୍ରୋଲ ତମେ ମର ହୁଅ ମୋ ସାଙ୍ଗରେ କାଇଁ ଏମିତି ଲାଗୁଚ? ମୁଁ ତମକୁ କିଛି କହିଚି, କଣ କହିଚି, ମୁଁ ମୋର ପଡିଆରେ ଖେଳୁଛି, ତାପରେ ସେ ସିଏ ଗୋଟେ ପିଲା, ସିଏ ଦିଟା ଛୁଆର ବାପ, ମାନେ କେତେ ବଡଟେ ଭାବ? ସିଏ ଆସିକି ମୋ ସାଙ୍ଗରେ ଲାଗୁ ତାକୁ ଲୋକ କହୁଚନ୍ତି ଆବେ, ତୋ ପୁଅ ଖେଳିବାର ହେଲାଣି, ତୁ ଆସିକି ପଡିିଆରେ, ତତେ ଟିକେ ଖରାପ ଲାଗୁନି? ଲୋକ ତାକୁ ଶୋଦୁଚନ୍ତି।
ହୁଁ। ହୁଁ, ପୁରୀ ମାନେ ଭଲ ଲାଗେ।
ହଁ। କିଛି ହେଲା, ପୁରୀ ଗଲ। କିଛି ନହେଲା ପୁରୀ ହେଲା, ଆମର ତ ଗୋଟିଏ ଅଛି ପୁରୀ।
ହୁଁ, ସମୁଦ୍ରରେ ଦି ଚାରିଥର ବୁଡିଯିବୁ ପୁରା ଶାନ୍ତି।
ସମୁଦ୍ର ରେ ଦିଇ ଚାରଥର, ମୁଁ ତ ଚାରି ଘଣ୍ଟା ପାଞ୍ଚ ଘଣ୍ଟା ବୁଡ଼ିଯାଏ।
ନା ଆଗେ ଦି ଚାରିଥର ବୁଡିବ, ତାର ଶାନ୍ତି, ତାପରେ ମତେ ଟିକେ ଡର ରହିବ।
ହୁଁ, ମୁ ଭିତରୁକୁ କାଲି, ଆମେ ଯୋଉ ଯାଇଥିଲୁ ସ୍ନାନ ପୁଣ୍ଣିମାରେ, କଣ ହେଇଥିଲା ଜାଣିଛ ନା? ଗୋଟେ ପୁରା ଅଚେତ ହେଇଗଲା, ତାକୁ ନେଇ ମେଡିକାଲରେ ଆଡମିଟ କଲେ, ତାକୁ ଟାଣି ନେଇଗଲା ଟୋଟାଲି।
ହୁଁ, ସେ ତ ହବ ସେଇଆ ଆଉ, ମୋ ଭାଇ କଣ କଲେ କହିଲ? ଯୋଉ ଉ, ଭିଣେଇ ଯିଏ ହେବେ କୁହନ୍ତି, ସିଏ କଣ କଲେ କହିଲ? କହିଲେ ଆଉ ତୁ ସମୁଦ୍ରରେ ପହଁରି ଶିଖିନୁ, ନା ଯୋଉ କେମିତି ଗାଧାନ୍ତି ତୁ ଜାଣିନୁ, ମୁଁ କହିଲି କେମିତି ଗାଧାନ୍ତି କହିଲେ ବା, ବାହାର କନ୍ତିି ହେଲା ନାଇଁ ନାଇଁ ମୁଁ କୂଳକୁ ଟାଣି ଟାଣି, ଟାଣି ଟାଣି ପୁରା ଭିତରକୁ ନେଇଗଲି, ମୁଁ କହିଲି ଭଗବାନ, ଭଗବାନ। ମୋ ଜୀବନରେ ମତେ ଏମିତି କେହି କରିନଥିବେ।
ହୁଁ ହୁଁ।
ସେ ମୋ ସହିତ କରନ୍ତି ଆଉ, ମୋ ବେଷ୍ଟ ଫ୍ରେଣ୍ଡ ସବୁବେଳେ କହୁ ଚାଲ ଯିବା ବାଇକି ରେ ଚାଲ ଯିବା, ମୁଁ ବୁଲି
ଯାଇଚି ଯାଇନି ଆଉ।
ଯିବା ହଉଛି, କିନ୍ତୁ ପୁରୀରେ ଏଇନେ ରଥଯାତ୍ରା ବେଳେ କେବେ ଯିମିନି। ମୁଁ ଯାଇଥିଲି ନା ଯୋଉ, ବାପା ଯାଇ
କିଏ ରଥଯାତ୍ରାରେ ଯିବେ ବାହାରିଛନ୍ତି ଏଠି, ମୁଁ କିନ୍ତୁ ଯିବିନି।
ହୁଁ, ପ୍ରବଳ ଭିଡ।
ହଁ। ଇଏ ଯିବେ, ପକେଇଦେବେ, ତାଙ୍କୁ କିଛି ଜଣା ପଡିବନି, ମୁଁ କଣ କରମି?
ଜମା ତାଙ୍କ ସାଙ୍ଗରେ ଯିବନି, ସିଏ କଣ କେସ୍ କରିବେ, ଯିଏ କେସ୍ କରିଥିବ ସେ ତ ଅଲଗା କଥା, ଯିଏ ତା ସାଙ୍ଗରେ ଯାଇଥିବ, ଭଲିକି ଫସିବ।
ହୁଁ, ମୁଁ ଯାଏ କେବଳ ହାଣ୍ଡେଲ କରିବାକୁ। ହିଁ ହିଁ।
ଭଲ ଦେ, ତମେ ବଳିିଆ ଦିଟା ସେଇ ଦେଇ ଖାଲି ଟାଣୁଚନ୍ତି ତମକୁ।
ହେ ହେ ହେ ଯା ହୁଅ ଚାଲ।
ହୁଁ, ଭଲ ଆଉ। ଆମର କିନ୍ତୁ କଣ କହିଲ ବଡ ଲୋକଙ୍କ ସାଙ୍ଗରେ କିଏ, ବଡ ମାନେ କଣ କହିଲ ମୋଠୁ ଟିକେ ବଡ ହେଇଥିବେ, ଶୁଣ ମୁଁ ଯାଇଥିଲି କଣ କହିଲ, ମୋ, ମୋ ଦିଦି, ତାଙ୍କ ପୁଅ, ଏମିତି ସବୁ ଯାଇଥିଲୁ। ତୁ ମାନେ କ ସେଠି କଣ କହିଲୁ, ନିଜେ ଗାଡିଆନ ଟାଇପର, ମତେ ଜମା ସେଟା ଭଲ ଲାଗିଲାନି। ନିଜେ ଘର ଛୁଆଙ୍କ ଭଳିଆ ଆରେ ଡେଇଁବୁ କୋଉଠୁ ବଡ ଯିଏ ତୋ ଦାୟିତ୍ଵ ନେଇ ପାରୁଥେ ସେଇ ଭଳି ଲୋକ ଭଲ ଲାଗିବ ସାଙ୍ଗ ମାନଙ୍କ ସହିତ ହେଲା।
ମୁଁ ପୁରୀ ଘର ଲୋକଙ୍କ ସାଙ୍ଗେରେ ଯୋଉ ଯାଇଥିନି ଦି ତିନି ଥର। ଆଉ ସବୁ ଛାଏ ସିଏ। ଏକାଟିଆ ସାଙ୍ଗ ସାଙ୍ଗ ଏକା ପଳେଇ ମାନେ ଯେବେ ଇଚ୍ଛା ହବ ମାନେ ଭଲ ଲାଗିବ ଏକାଧିଆ ପଳେଇ କେତେକି ମୁଁ ଗଲେ ମୋର ଟଙ୍କା ପାଁସ ଛଅଶ ଭିତରେ ଖର୍ଚ୍ଚ ହବ ଶଇଲା।
ହୁଁ ପୁଅକୁ କରୁଛୁ।
ମୋର ଖଣ ଅଛି ମୋର ଖାଲି ଯାହା ବାଟ ଖର୍ଚ ଖାଇବା ସଇଲା ଆଉ ମୋର କିଛି ଦରକାର ନାହିଁ ଗୋଟେ ଦିନରେ। କଣ ହେଇଜି?
ସବୁବେଳେ କଲେ କଣ କଣ ଜିନିଷ ଆଣନ୍ତ ଝିଅ ପିଲା କଣ ଏଟା ଦେଖିଲେ ହେଟା ଦେଖିଲେ ଯିବା। ତମେ ସେ ତାକୁ ଝିଅ ମାନଙ୍କୁ ନେଇକି ଖାଲି ଯାଅ ଗୋଟେ ଝିଅକୁ ନେଇକି ଯାଅ ତା ଆଉ ଯିବନି ଚିନ୍ତା କ
ହୁଁ ହୁଁ ନାହିଁ ଭଗବାନେ ସେ ପରିସ୍ଥିତିରେ ମତେ ପକେଇ ନାହାନ୍ତି ଏଯା
ବ୍ୟସ୍ତ ହୁଅ ନା ଶୀଘ୍ର ପକେଇଦେବେ ତମ ବୟସ କେତେ?
ମତେ କେତେ ଏକୋଇଶି ସାତେ ନା ଏକୋଇଶି ବର୍ଷ ସାତ ମାସେ।
ଉଁ ଜମା ଯାଅ ମାସେ ଭଲ ପାସୱାର୍ଡ କୁଆଡୁ ଆଇଚ?
କଣ ହେଇଜି?
ଭଲ ଭଲ ଚାଲୁ ଲାଇଫ ଟେ ଜିଏ ହେଲେ ଏନଜୟ କର କିଛି ଅସୁବିଧା ନାହିଁ ଜୀବନରେ କେତେବେଳ କଣ କୋଉ ମୋଡ଼ ନବ କେହି କହିପାରିବେନି।
ହଁ।
ଏ ସବୁ ଜିନିଷ ମୁଁ ରଖୁଛି ପରେ କଥା ହବା।
ହୁଁ।